ହେଲୋ ହଁ ଏବେ ମତେ ଶୁଭିଲା।
ମୋ କଥା ଆସିଲା।
ଆଜ୍ଞା ମୁଁ କଥା ଶୁଭୁଛି। କଣ କରୁଛନ୍ତି କୁହନ୍ତୁ ଆଜ୍ଞା।
ଏବେ ଆମେ ବାହାରୁ ଆସିଲୁ ଆମ ମୋର ଆଖି। ଖରାପ ହେଇଯାଇଥିଲା ତ ଚଷମା ଆଣିବାକୁ ଯାଇଥିଲୁ। ହ ହଁ ଟେଷ୍ଟିଂ କରିବାକୁ ଯାଇଥିଲୁ ଆଉ। ଚଷମା ଆଣିଲୁ।
ଓହୋ ପାୱାର ବାଲା ଚଷମା।
ହଁ ପାୱାର ବାଲା ଚଷମା। ଗୋଟେ ଶୂନ ଦଶମିକ ପାଞ୍ଚ ଅଛି ଗୋଟେ ଶୂନ ଦଶମିକ କି ଦୁଇ ପାଞ୍ଚ ଅଛି।
ଓ ଭାଇ। ଆଛା ଆଉ। ମୋବାଇଲରେ ଆହୁରି ଭଲରେ ଦେଖିଲେ ଆହୁରି ପାୱାର ବଢିବ।
ହଁ ଏଇ ଯନ୍ତ୍ର ଟାକୁ ଦେଖି ଦେଖି ହିଁ ଆଖି ଖରାପ ହେଇଯାଉଛି।
ହଁ।
ମୋବାଇଲ ଛୋଟ ହେଇଯାଉଛି ନା ସ୍କ୍ରିନ।
ତ ଆପଣ ଟିଭି ଦେଖନ୍ତୁ।
ଟିଭି ଦେଖିବାକୁ ଟିଭି ନାହିଁ। ମୁଁ ତ ଗୋଟେ ଜାଗାରେ ରହୁନି ଘରେ ଅଛି ଯେ ମୁଁ ଗୋଟେ ମୁଁ ତ ଏଵେ ରହୁନି, ମୁଁ ଇଆଡ଼େ ରହୁଛି ସିଆଡେ ରହୁଛି।
ହଁ-ଅ ସଠିକ। ଆଉ ଆଜି ଖାଇବା କଣ ହେଇଛି?
ଖାଇବା ଆଜି ତ ମ ମଙ୍ଗଳବାର ଆଉ ଖାଇଛି ଆଉ ଭାତ, ଡାଲି, ଶାଗ, ଆମ୍ବ, କଦଳୀ
ହା-ହା-ହା ସେ ଦି ଦିଟା ଫଳ ଦି ଦିଟା ଫଳ
ହଁ ଫଳ ଦିଟା ଧ ସେଦି ରାତି ରୁ ଡେଜର୍ଟ ରେ ଖାଇବୁୁ
ଆଛା।
ଆଉ ଆପଣଙ୍କଣ ପହଞ୍ଚି?
ହଁ ଆମର ଭେଣ୍ଡି ମଜା ରୁଟି
ଏଁ
ରୁଟି ଆଉ ଭେଣ୍ଡି ଭଜା।
ଖାଇସାରିଲେଣି ଆପଣ?
ନାଆ ମୁଁ ଖାଇବି ନାହିଁ ମୁଁ ବିଶ୍ଵବିଦ୍ୟାଳୟ ଯାଇଥିଲି ବିଶ୍ଵବିଦ୍ୟାଳୟରୁୁ ଆସିକି ଖାଇ ଦେଇେଛି। ଆଉ ମୋ ପେଟରେ ଜାଗା ନାହିଁ।
ଓହୋ ଏତେ ଡାଇଟିଙ୍ଗ କରୁଛନ୍ତି ଖାଉ ନାହାନ୍ତି ଥିବ
ନା ନା ଡାଇଟିଙ୍ଗ କରୁନି ଏଇଟା ବାସ୍, ଆଉ ବସ୍ ଜାଗା ହିଁନି ଖାଇବା ପାଇଁ
ଓହୋ, ବହୁତ ଖାଇାଦେଇଥିଲେ ବୋଧେ ସେଥିପାଇଁ ଜାଗା ସରିଗଲା।
ଆଜ୍ଞା।
ହଁ ଆଉ କାଲି କଣ ଅ ଯିବାର ଅଛି ବୋଲି କହିଲେ?
ଆଜ୍ଞା ଯିବାର ଅଛି।
କେତେବେଳେ କଣ ଯିବାର ଅଛି ଟିକେ
ଜଣେଇବି ମୁଁ ଆକ୍ଚଲି ତାଙ୍କୁ ପଚାଇଛି, ସେ ମତେ କହିଛନ୍ତି କହିବେ ବୋଲି ମୁଁ ତାଙ୍କୁ କହିଛି ସି ଜଣେଇବି।
ହଁ, ହଁ, ସେ କହିବେ।
ଆଜ୍ଞା ସେ କହିଲେ ମୁଁ ଆପଣ କହିବି? ମୁଁ ତାଙ୍କୁ କହିଛି। ତେଟାରେ ବି ହଉ ମତେ ସା ସାଢେ ସାତ ଭିତରେ ସାରିବାର ଅଛି।
ଅଁ ହ ଆପଣଙ୍କ ଯନ୍ତ୍ର କକ୍ଷା ଅଛି ନା ସନ୍ଧ୍ୟାରେ।
ଆଜ୍ଞା।
ଆପଣଙ୍କ ଯନ୍ତ୍ର କକ୍ଷା ଅଛି ସାଢେ ସାତଟାରେ।
ଆଜ୍ଞା, ଆଜ୍ଞା, ହଁ।
ହଁ ସେଥିପାଇଁ ଆପ୍ ଓ ଜଲ୍ଦି ଆଛିବାକୁ ପଡିବ ଆସିଲେ ହିଁ ଆପଣ ପହଞ୍ଚି ପାରିବେ। ଆପଣଙ୍କ ଗନ୍ତବ୍ୟ ସ୍ଥଳରେ। ହଁ, ହ ଆଉ କଣ କୁହନ୍ତୁ?
ଆଉ କଣ କହିବି।
ବିବା
ଆଉ କଣ କହିବି ମୁଁ ଜାଣିପାରୁନାହିଁ।
ଆପଣଙ୍କ ଦିନ ସାରା ଆଜି କଣ କଲେ?
ଆଜି ମୁଁ, କଲେଜ ଗଲି। ହେଲେ ନା ଫଷ୍ଟ ତ ମୁଁ ସକାଳେ ଉଠିଲି। ଖାଇଲିି, ପିଇଲିି କଲେଜ ଗଲି।
ବିଶ୍ୱ ବିଦ୍ୟାଳୟ ଗଲେ ହଁ।
ଓ ଓହ! ବିଶ୍ୱବିଦ୍ୟାଳୟ ଗଲି ତ ବିଶ୍ୱବିଦ୍ୟାଳୟ ଯେତେବେଳେ ଯାଉଥିଲି, ଆମେ ଗୋଟେ ମାନେ ବାହାନରେ ଯାଇ ଥାନ୍ତୁ କିନ୍ତୁ ସେଇ ମୁଁ ଆଉ ମୋ ମିତ୍ର, ଯୋଗୁ ସେ ବାହାର ଟା ଆମର ହାତରୁ ପଳେଇିଲା। ସେ ତାପରେ ଆମ ମିତ୍ରଙ୍କର ଭାଇ ଜଣଙ୍କ ସିଏ ଆମକୁ ଛାଡିଦେଲେ ତାଙ୍କ ବାହାନାରେ।
ତାଙ୍କ ବାହାନାରେ, ବାହାନାରେ ହଁ ଠିକ ଅଛି।
ତାପରେ ଆମେ ତାଙ୍କ ବାହାନାରେ ଦି ଜଣ ଲକ୍କି ଗଲୁ ବିଶ୍ଵବିଦ୍ୟାଳୟ ତା ପରେ ସେଇଠି ପହଞ୍ଚିଲୁ। ହେ ଆଜ୍ଞା।
ଜାଗା ହେଲାନି କି କାଇଁ ଓହଳିକି ଗଲ?
ନା ଆମେ ବହୁତ ବହୁତ ହାଲକା, ହାଲକା ତ ସେଥିପାଇଁ ଆମେ ଏମିତି ପବନରେ ଉଡି ଉଡି ଯାଉ।
ଆପଣ ଦିଟା ଯାକ ମିଶିକି ଦୁଇ କିଲୋ ଦୁଇଶହ କିଲୋ ହେବେ। ଫୁଣି ଗାଡିର ଯେତିକି ଓଜନ, ସେତିକି ଆପଣ କିଲ।
ଆଜ୍ଞା ଆଉ ସେଏ ଯିଏ ଯିଏ ଚଲଉ ଥିଲେ ସେ ବି ଆଉ ତାଙ୍କର ବି କିଛି ଓଜନ ଅଛି ବୋଧେ?
ନାଁଇ ନାଁଇ ତାଙ୍କର କିଛି ଓଜନ ନାଁଇ।
ନା ସେ ପିମ୍ପୁଡ଼ି।
ହଁ ସେ ପିମ୍ପୁଡି ହେଇଥିବେ।
ତାପରେ ସିଏ ଆମକୁ ଛାଡିଦେଲେ କଲ ବିଶ୍ଵବିଦ୍ୟାଳୟ ତାପରେ ଆମେ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲୁ। ଆମେ କ୍ଲାସ କଲୁ କ୍ଳାସ କଲା ପରେ
ତାପର କକ୍ଷିଆ କଲି। କକ୍ଷିୟରେ ଆପଣ ପଢିଲେ।
ହଁ କକ୍ଷିଆରେ ଆମେ ଠ ପଢିଲୁ ତାପରେ ପାଠ ସରିଲା ତାପରେ ଆମେ କଲୁ, ମାନେ ଆମେ ବାହାରିଲୁ କକ୍ଷରୁ କକ୍ଷରୁ ବାହାରିଲା ପରେ ଆମେ ଖାଦ୍ୟ ସେବନ କଲୁ, ତାପରେ ଆମେ ଜଳପାନ କଲୁ। ଜଳପାନ କଲା ପରେ ତାପରେ
କଣ ଖାଇଲେ ଜଳପାନରେ?
ଜଳପାନରେ ଜଳପାନ କଲି।
ଓ ଖାଲି ଜଳ ପିଇଲେ? ଜଳପାନ ମାନେ ଜଳପାନରେ ଅଚ୍ୟୁଲି ଖାଇବା ବି ଆସେ।
ଓହୋ କିନ୍ତୁ ନାଇଁ। ମୁଁ ଜଳପାନରେ ମୁଁ ବା କହିଲି, ଖାଦ୍ୟ ଗ୍ରହଣ କଲି ତାପରେ ଜଳପାନ କଲି।
ଓ ହୋ ଆଗ ପାଣି ଆଗ ଜଳପାନ କରିକି ତାପରେ ଖାଦ୍ୟ ଗ୍ରହଣ କରିଥିଲେଭଲ ହେଇଥାନ୍ତି।
ଅ ହଉ କାଲିଠୁ ତାହେଲେ ମୁଁ ଏଆ କରିବି। ଆଉ ଆଜ୍ଞା। ପ୍ରଥମେ ଜଳପାନ ଦେନ୍ ମେ ତାପରେ ଖାଦ୍ୟ।
ହୁଁ ତାପରେ ଆପଣ କଣ କହିଲେ ବିଶ୍ୱବିଦ୍ୟାଳୟରୁ ଫେରିଲେ କେମିତି ଫେରିଲେ?
ନାଇଁ ନାଇଁ ବିଶ୍ଵବିଦ୍ୟାଳୟରେ ଆମେ ଯେତେବେଳେ ଜଳପାନ କଲୁ ତାପରେ ଜଳ ବର୍ଷିଲା ଆଚ୍ୟୁଲି ମାନେ ସେମିତି ମାନେ କଁ କହିବି, ଜଳ ବର୍ଷିଲା ମାନେ ବଜ୍ରପାତ ହେଲା ବୃଷ୍ଟି ହେଲା। ତାପରେ ବିଶ୍ଵବିଦ୍ୟାଳୟ ହଁ ବିଶ୍ଵ ବି ବିଦ୍ୟାଳୟ ପାଣି ରେ ଭର୍ତ୍ତି ହେଇଗଲା ବର୍ଷା ଯୋଗୁ। ଆମେ ସବୁ ବୁଡିଗଲୁ, ତାପରେ ଆମେ ପହଁରି ପହଁରି ଘରେ ପହଞ୍ଚିଲୁ।
ପହଁରି ପହଁରି ପହଞ୍ଚିଲ, ତାପରେ ଥଣ୍ଡା ହେଲାନି ତମକୁ?
ନା ଆମକୁ ଥଣ୍ଡା ହେଲାନି।
ସେଥିପାଇଁ ଆପଣଙ୍କୁ ଥଣ୍ଡା ହେଲାନି।
ନା ବୋହୁତ ଭଲ ଜୋକ୍ ଟେ ଥିଲା ହି କିନ୍ତୁ ଆମେ ଅଣ୍ଡା ଖାଇନଥିଲୁ ଆମେ ପହଁରି ପହଁରି ଆମର ପହଁରିବାର ଅଭ୍ୟାସ ଅଛି, ମତେ ଆଉ ମୋର ଗୋଟେ ମି ତ୍ର ଜଣକ ଅଛନ୍ତି ସିଏ ମହିଳା ମିିତ, ତା ଆମେ ପହଁରି ବାରେ ବୋହୁତ ମାହିରି।
ତାହେଲେ ଆପଣ ଯେତେ ପହଁରୁଥିବେ, ସେତେଳେ ତ ରାସ୍ତାରେ ପାଣି ସଫା ହେଇଥିବ?
ଆଜ୍ଞା, ସିଏ ସିଏ ଟିକେ ମାନେ ମୋ ଠୁ ଟିକେ ପତଳା ଅଛନ୍ତି ତ ସେଥିପାଇଁ ସିଏ ପୁରା ହୁ-ହୁ ନାଁ ନାଁ ମୁଁ ଟି କେ ଅଧିକ ଅଛି ସିଏ ଟିକେ ମୋ ଠୁ କମ୍ ଅଛନ୍ତି ତ ସିଏ ପାଣି ସଫା କରିଦେଲେ ଭଲକି।
ଓହୋ ମିଶିକି ପାଣି ସଫା କରୁଚ?
ହଁ ସିଏ ଆସିଲା ବୋଲି ସବୁ ପାଣି ପିଇ ଦେଇକି ପଳିଆଇଲି।
ଓହୋ ରାସ୍ତାରେ ପି ବି ଦେଲ?
ହଁ ମୋ ପେଟ ଟା ସେଥିପାଇଁ ଭରି ଯାଇଛି ତାର ବି ସେ ଟିକେ ପେଟ ଭରି ଯାଇଛି, ସିଏ ବି ଦେଖିବେ ସେଥିପାଇଁ ସିଏ ବି ଦେଖିବେ ରାତିରେ ଆଉ-ଉ କିଛି ଖାଦ୍ୟ-ଅ ଗ୍ରହଣ କରିବେନି।
ଓହୋ, ଖାଦ୍ୟ ସିଏତ ଏବେ ଖାଉଛନ୍ତି ପୁରା। ଯେତିକି ଅଛି ଘରେ ସବୁ ଖାଇଆ ସଫା କରେ, ଏବେ ଆଇିଲା ଚିନିଟା କହିଲେ ଭୋକିଲା ଅଛି ମୁଁ ତିନିଟା କଦଳୀ ଖାଇଦେଲେ, ଏବେ ବାଇଗଣ କଞ୍ଚା କଁ ଖାଇବାକୁ ଯାଉଛନ୍ତି?
ଇହି ହି ହି ମାନେ ସିଏ ତିନିଟା କଦଳୀ ଖାଇଦେଲେ?
ହଁ ଦିଟା ନା ତିନିଟା କଦଳୀ ଖାଇଲେ।
ଓହୋ ଏବେ ବାଇଗଣ କଞ୍ଚା ଖାଇଆକୁ ଯାଉଛନ୍ତି?
ବାଇଗଣ ନୋଉଛନ୍ତି ପୋଡିକି ଭାତ ପଖାଳ ଆଣିକି ପେଟେ ଖାଇବି ଆଉ।
କଣ ମତେ ଏବେ କହିଲେ କି ଭୋକ ନାହିଁ ମୁଁ ବିଶ୍ଵବିଦ୍ୟାଳୟରୁ ଆସିଲା ପରେ ଏତେ ଖାଇ ଦେଇଚି। ଆଉ ଏବେ ଯାଉଚନ୍ତି କଣ ବାଇଗଣ ପୋଡିକି ପଖାଳ ଖାୟାକୁ?
ତ ବାଇଗଣ କାହା ପାଇଁ ପୋଡିଛନ୍ତି କେୟାଣି କେହିି ନିଜ ପାଇଁ ପୋଡିନାହାନ୍ତି ବୋଧେ? ନାଇଁ ବାଇଗଣ ରଖୁଛନ୍ତି ଫ୍ରିଜରେ ଆଉ କୁଆଡି ଜାଇନି।
ହଁ ମାନେ ଆପଣ ଖାଲି ତାଙ୍କ ହାତରେ ବଇଗଣ ଦେଖିଲେ ଆପଣ ଭାବୁଛନ୍ତି କି ସେ ପୋଡି ଦେବେ ତାକୁ?
ହଁ ଲାଗୁଥିଲା ଆ ପୋଡିଦେମି ଆଜି ମଙ୍ଗଳବାର ତ ଆଜି ବାଇଗଣ ପୋଢା ହ
ଓହୋ। ଆଉ କୁହନ୍ତୁ, ଆପଣ କୁହନ୍ତୁ?
ଆଉ ପଚାରନ୍ତୁ କିଛି।
କଣ ପଚାରିବି ମୁଁ ଜାଣିପାରୁନାହିଁ? ଆପଣଙ୍କର ପାଠ ପଢା କେମିତି ଚାଲୁଅଛି?
ଏବେ ମୋର ପାଠ ପଢା ଆଉ ଚାଲୁନାହିଁ, ଏବେ ବନ୍ଦ ଅଛି ତିନି ମାସ। ଏବେ-ଏ ଆ ଆଗାମୀ ମାସରେ ଖୋଲିବ କଲେଜ ମୋର ତାପରେ ମୁଁ ହଁ ବିଶ୍ୱବିଦ୍ୟାଳୟକୁ ଯିବି ହିଁ ଯିବି। ଗଲେ ପଢାପଢି ଭୋଉତ୍ ତ ଅଛି ଆ ପାଖାପାଖି ମୋର ପନ୍ଦର ନା ଚଉଦଟା ବିଷୟ ଅଛି। ଏଇ ତିନି ମାସରେ ମତେ ଶେଷ କରିବାକୁ ପଡିବ। ସେଇଟା କରିବାର ଅଛି। ଆ ଭିତରେ ମତେ ପୁନର୍ବାର କଲିକତା ଯିବାର ଅଛି। କାମ ଅଛି।
ଗଲା ଆପଣ ତ ସେଇ ଜାଗାର ନାଁ କହି ଦେଲେ। ସେଇଟାର, କୋସ୍ କିଛି ନାହିଁ। ମାନେ, କୁହନ୍ତୁ।
ହଁ ମୁଁ କହୁଥିଲି, କଲିକତା ଯିବାର ଅଛି ପୁନର୍ବାର ମତେ। ମାସେ ନାହିଁ। ଆଉ ତିନି ଦିନ ରହିବାର ଅଛି। ମୋତେ ଏ ମାସ ସେଷବେଳକୁ ଯାଇକି। ଦିନେ ଯିବା ପାଇଁ, ଦିନେ ଆସିବା ପାଇଁ, ଦିନେ ରହିବି। ଆଜି ଆସିବାର ଆସିଲେ, ତାପରେ ପୁନର୍ବାର ମୁଁ ମୋର କଲେଜ କୁ
ବିଶ୍ୱବିଦ୍ୟାଳୟ କୁ ଯିବ।
ହଁ ବିଶ୍ୱବିଦ୍ୟାଳୟ କୁ ପ୍ରସ୍ତନ କରିବି।
ଆଜ୍ଞା!
ପରିଶ୍ରମ ଟିକେ କରିବାକୁ ପଡୁଛି। ଟିକେ ଏପଟ, ଟିକେ ସେପଟ, ଟିକେ ହବାକୁ ପଡୁଛି। କଣ ଆଉ କରିଵା।
ଆଚ୍ଛା।
ଏଇ ତ ଜୀବନ।
ପାଣି ପବନ।
ହଁ ଜୀବନ ଗୋଟେ ସବୁ, ଯାହା ହଉଛି ହଉ।
ହୁଁ।
ଆଉ
ଆଉ, ଆପଣ କଣ ଖଡ ଖଡ କରୁଛନ୍ତି? ସେତେବେଳୁ।
କଣ କରୁଛନ୍ତି?
ଆପଣ କଣ ଗୋଟେ ସେତେବେଳେୁ ଫଡ ଫଡ କରୁଛନ୍ତି?
ଫର ଫର କଣ ହଉଛନ୍ତି?
ଆପଣ ଜାଣିଥିବେ, ଆପଣ କଣ ଗୋଟେ ଜିନିଷ କୁ ଧରିକି ଆବାଜ ମାନେ, କରୁଛନ୍ତି।
ହଉ ରୋଷେଇ ଚାଲିଛି ସାଇଡ ରେ, ଟିକେ ଆବାଜ। ଆସୁଥିବ। ହଁ। ହଁ ମୁଁ ଯାଉଛି ଖାଇବାକୁ ଯାଉଛି। ମୋର ସମୟ ହେଇଗଲାଣି।
ଆଜ୍ଞା। ଠିକ୍ ଅଛି ଧନ୍ୟବାଦ।